ଓ ଆଉ କଣ ଖବର?
ଏ ଅଛି ଇଆଡେ ଖାଇକି ଆସିକି ଟିକେ ଆଡେ ଆସିକି ଟିକେ ଏପଟ ସେପଟ ହଉଛି ଆଉ।
ବୁଝାଉ
ଆଉ କଣ କଣ କରୁଛ ଆଉ।
କାଇଁ ବର୍ଷ ବର୍ଷା ନାଇ କି ଇଆଡେ ବୁଲୁଛ।
କଣ କହିଲ?
ବର୍ଷା ହଉନି ତମ ଆଡେ କି ବୁଲୁଛ?
ନା ବର୍ଷା ନାହିଁ ସେ ବର୍ଷା ହେଉଛିି ସିଆଡ଼େ ବର୍ଷା ହେଉଛି?
ଆଡେ ଯେ କୁଟୁଛି ବର୍ଷା ବର୍ତ୍ତମାନ।
ଏ ଭାଇରେ
ସେପଟେ ଜମା ହଉନି ନା ବର୍ଷା? ଗାଁ ଗାଁ ପଟେ ନାଇ ବର୍ଷା ନା।
ନାଁ।
କେତେ ଦିନ ହେଲା କଣ ହେଇନି ବର୍ଷା?
ବର୍ଷା କାଇଁ କୋଉଦିନ ବି ସେମିତି ମାନେ ଷାଟିସଫାଏ ବର୍ଷା କୋଉଦିନ ବି ହଉନି?
ହଁ।
ନାଁ ହେଇ ଟିକେ ହେଲେ ହେଇଯାଉଛି ଆଜି ଏଠି ଦିନ ଜାଗା ବର୍ଷା ନାହିଁ ଖାଲି ମେଘୁଆ ଅଛି। ସେ ମେଘୁଆ କରିଛି ଗୁଳଗୁଳିଆ ହଉଛି ବର୍ଷା ବେଶୀ ନାଇଁ ରହି ଡେଲି ଘଣ୍ଟା ଲେଖେ ଅଧଘଣ୍ଟା ଲେଖେ କସିକି ହନ୍ତା ବୋଲି ବି ଲୋକ ଶାନ୍ତିରେ ରୁହନ୍ତେ ଗରମକୁ ଗରମ ହଉ ଲୋକ ଆରାମସେ ଘରେ ଟିକେ ରୁହନ୍ତେ ଇଆଡେ ବିଲ ବାଡି କାମରେ ବି ଧାନ ଫାନ ସବୁ ବୁଣିଛନ୍ତି ବିଲ ବାଡି କାମଗୁଡା ବି ଠିକରେ ଚାଲନ୍ତା ଲୋକ ଆଡେ ଘରେ ଖାଇବା ଶୋଇବା ଟେନସନ ପୁଣି ଇଆଡେ ବିଲ ଆଡେ଼ ଟେନସନ ଧାନ ଫାନ ବୁଣି ଦେଇଛନ୍ତି। ବର୍ଷା ଫର୍ଷା ନାହିଁ।
ହୁଁ। କଣ କୁଆଡେ କଣ ପଢା ଚାଲିଛି ନା କଣ ଚାଲିଛି?
ହଁ ପଢ଼ାପଢି ଚାଲିଛି ଆଉ
କ୍ରିକେଟ ଆ ଖେଳ ଚାଲିଛି
ହଁ କ୍ରିକେଟ ଖେଳ ଉପରଆଳକୁ ସନ୍ଧ୍ୟା ବେଳକୁ ଯାହା ଅ ଘଣ୍ଟେ ଦେଢ ଘଣ୍ଟା ଯାହା ଖେଳ ହଉଛି ଆଉ କଣ କରିବା?
ହୁଁ ଆଉ ଏଥର ରଥଯାତ୍ରା।
ରଥଯାତ୍ରା ଏଥର କଣ ରଥଯାତ୍ରା କଣ ଯିବ ବୁଲିବାକୁ ପୁରୀଆଡ଼େ ନା କଣ?
ହୁଁ ରଥଯାତ୍ରାରେ ତମେ ଆସିବନି କି?
ଗହଳି ଫହଳି ହଉଛନ୍ତିି ପ୍ରବଳ ତ ହେଇଥି ପାଇଁ ଯିବାକୁ ଟିକେ ଇଚ୍ଛା ହଉନି ତାପରେ ପୁରୀରେ ରଥଯାତ୍ରାକୁ ହେବି ଗହଳି ଗହଳିକୁ ଯାହା ଯିବାକୁ ଇଚ୍ଛା ହଉନି ଚୋରି ଚାରି ସାଙ୍ଗସାଥି ଗଲେ ଚଳିବ ଆଉ ଘର ଫ୍ୟାମିଲି ନେଇକି ଗଲାବେଳକୁ ଭାରି ଟେନସନ।
ନାଇଁ ମୁଁ ଫ୍ୟାମିଲି କଥା କହୁନି ତମେ ସାଙ୍ଗ ତମ ଆଡୁ ମିଶି ଯାଆନ୍ତ ତମେ ଆସନ୍ତ ଆମେ ଏପଟୁ ଯାଆନ୍ତୁ।
ହଁ ହବ ବୋଲେ ନହେଲେ ଯିବା ବାହାରିକି ଗୋଟେ ଫ୍ରୀ ଦିନ ଦେଖିକି ଲାଷ୍ଟ ଦିନ ଆଡକୁ ଯିବା ସୁନା ବେଶ ବେଳକୁ ଦେଖିବାକୁ ଆଉ
ହଁ ହଉ ଯୋଉ ଟାଇମ ହଉଛି ହଉ ମୁଁ ଟିକେ ମୁଁ ଭୁବନେଶ୍ଵରରେ ଅଛି ତ ମୁଁ ପଳେଇ ଦି ତିନିଥର ବୁଲିକି ପଳେଇଆଇବି।
ଆଉ ଗାଁ ତାହାଲେ ଦେଖିବା କିିଏ ହବ ବୋଲି କାହାକୁ ନେଇକି ଯିବି ନହଲେ ମୁଁ ଏକୁଟିଆ ଗଲେ ତମ ସାଙ୍ଗ ସାଥୀ ମିଶିକି ନହେଲେ ଯିବା ଭୁବନେଶ୍ୱରରେ ମୋର ସାଙ୍ଗସାଥୀ ଅଛନ୍ତି ସେଇଠୁ ନହେଲେ ସମସ୍ତେ ସାଙ୍ଗ ହେଇଯାଇ ଯିବା
ହଁ ହଉ ଆସିବା ଯିବ ରଥଯାତ୍ରା ଟିକେ ଯିବା ବୁଲିବା। ପୁଣି ତାପରେ ପରେ ଅଛି ବୋଲବମ ବୋଲମ ଯିବାନି କି?
ହଁ ବୋଲବମ୍ ଯିବାନା ଆଜି ପିଲା ସବୁ କଥାବାର୍ତ୍ତା ହଉଥିଲେ। ପଇସା ପକେଇଛନ୍ତି ଜଣେକା ଛଅଶ ଟଙ୍କା ଲେଖେ କେବଳ ଗଞ୍ଜିକୁ ଯିବା ଭଡା ଗାଡି ଭଡା
ବୋଲବମ୍ ପାଇଁ। କଣ ଡିଜେ ଏଥର ନେଇକି ଯାହା ହବ କି? ଆ ମୋର ମତେ ବି ଫୋନ କରିଥିଲେ ଯେ ମୋର କ ପ୍ରଥମ ବର୍ଷ ଏଇଟା ମୁଁ ଚାଲିକିନା ଆଇ ପାରିବିଟି?
ହଁ ହଁ ଚାଲିକି ଘଣିଷା ସାଥିରେ ଚାଲିକି ତ ଆସିବା ହାରି ଆଉ ଆମେ ସେଇଥିପାଇଁ ଦି ତିନି ଦିନ ପୂର୍ବରୁ ଯିବା ଆଉ ଶନିବାର ଦିନ ହଁ ଶନିବାର ଦିନ ଆମେ ଏଇଠୁ ସନ୍ଧ୍ୟା ବେଳକୁ ପାଣି ଉଠେଇଲେ
ଆଚ୍ଛା।
ଶନିବାର ତ ପାଣି ଉଠେଇଲା ଆମେ ରବିବାର ରବିବାର ଶନିବାର ଯେତେବେଳକୁ ପାଣି ଉଠେଇବା ରବିବାର ହେତେବେଳକୁ ଆମେ ଆ
ଆଚ୍ଛା ତାର ନିୟମ କଣ କଣ ଅଛି କଣ କଣ ଛାଡିବାକୁ ପଡିବ କିଏ ଜାଣିଛ କହିଲ?
ନିୟମ ବୋଲେ ଶ୍ରାବଣ ମାସ ଯେବେଠୁ ଷ୍ଟାର୍ଟ ହବନି କି
ହୁଁ।
ସେ ପିଆଜ ରଶୁଣ ଟିକିଏ ବାରିକି ଯଦି ରହିବ ବୋଲେ ରହିବ ନହେଲେ ନାଇ ଖାଇଲେ ଚଳିବ। କିନ୍ତୁ ବୋଲବମ ଯେତେଳେ ଷ୍ଟାର୍ଟିଂ ହେବ ସେବେଠୁ ପିଆଜ ରଶୁଣ ଟୋଟାଲ ବନ୍ଦ। ଆଉ ଆଇଁଷ ଫାଇଁଷ ତ ଖାଇବା କଥା ନୁହେଁ ଜାଣିଥିବ ଆଉ
ହ ଆଇଁଷ ତ ଖାଇ ବନି ମୁଁ ଜାଣିଛି। ପିଆଜ ରସୁଣ ବି ହେଲେ ଛାଡିବାକୁ ପଡିବ?
ହଁ ପିଆଜ ରଶୁଣ ଛାଡିବାକୁ ପଡିବ ଟୋଟାଲ ସେ ଶ୍ରାବଣ ମାସଟା ଯାଙ୍କ ପିଆଜ ରସୁଣ ଆମିଷ ଟୋଟାଲ ସବୁ।
ଆଚ୍ଛା ଆଚ୍ଛା ସା ଶ୍ରାବଣ ମାସ କେବେ ପଶିବ ଜାଣିଛନ୍ତି କି?
ଶ୍ରାବଣ ମାସ ନା ଜାଣିନି ଯେ ଏଇ ମାସ ଟା ଗଲା ଠୁ ଆ ଆଉ ମାସେ କି ପନ୍ଦର କୋଡିଏ ଦିନ ଭଳିଆ ଥିବା ମତେ ଲାଗୁଛି। ଆଉ ପନ୍ଦର ଦିନ ଭଳିଆ ଥିବ।
ଆଉ ମତେ ଟିକେ ଜଣେଇଦବ ଟିକେ ଆମେ ବାହାରେ ରହୁଛୁ ଜାଣିପାରୁନୁ ତ ମତେ ଟିକେ ଜଣେଇବ ଆଉ। କୋଉ ଦିନଠୁ କଣ ଛାଡା ହବ ମୁଁ ଟିକେ ଏଟା ମୋର ପ୍ରଥମ ବର୍ଷ ତ।
ହଁ।
ଆଉ ଯିବା ମିଶିକି ଯିବା ତାହେଲେ ଏଥର ପିଲାଦଳ ଟେ ହେଇକି ଆଉ।
ହଁ ସେ କହିଛନ୍ତି ଦଶ ତାରିଖ ଭିତରେ ପଇସା କଲେକ୍ସନ କରିଛନ୍ତି ଦଶ ତାରିଖ ଭିତରେ ଛାଡିଲେ ଦଶ ତାରିଖ ଭିତରେ ଛଅ ଶହ ଟଙ୍କା ଲାଖେ ଜଣ ପକେଇଛନ୍ତି ଦଶ ତାରିଖ ଭିତରେ ଛାଡିଲେ ଗଞ୍ଜି ଅର୍ଡର କରହେବ ଆଉ। ପଇସା ଆଘ କଲେକ୍ସନ କରିସାରିଲା ପରେ ଗଞ୍ଜି ଅର୍ଡର କର ବୋଲି ସେ କହୁଥିଲେ ଆଉ।
ଖାଲିଗଞ୍ଜି?
ହଁ ଗଞ୍ଜି ପ୍ୟାଣ୍ଟ ଗଞ୍ଜିରେ ନା ଫା ପୁଣି ଲେଖା ହବ।
ହଁ।
ହଁ।
ହଁ ତାହେଲେ ଦବା ଆଉ ଯିବା ମିଶିକି ବୋଲବମ ଯିବା ଆଉ।
ଗଞ୍ଜି ଗାଡି ଭଡା ହେଇକି ଗଞ୍ଜି ପେଇଁ ଗଞ୍ଜିକୁ ପେଣ୍ଟ ନା ଫା ଲେଖା ହେଇକି ଜଣକା ଯାହାହେଲେ ଚାରିଶହ କେତେ ଲେଖା ହେ ପଡିବ ଆଉ ଦେଢଶହ ଟଙ୍କା ଭଳିଆ ଗାଡି ଭଡ଼ା ଜଣେକେ ରହିବ ଆଉ।
ଆଛା। ତମେ ଏବେ ମାନେ କଣ ପଢୁଛ କଣ?
ପଢ଼ାପଢ଼ି ଏବେ ଆଉ ନାହିଁ ତ ପଢ଼ାପଢ଼ି ପ୍ଲସ୍ରୀ କମ୍ପ୍ଲିଟ୍ କରିସାରିକି ଏବେ
ମତେ ଟିକେ ତାର ବହି ଫହି କଣ ମାନେ ଅଛି ଦବ ତାର
ଅ ହଁ ଯୋଉଥିପାଇଁ ବି ପି ପାର ହବ ହେଇଥିପାଇଁ କହିଲେ ହେଇଥିପାଇଁ ବହି ଫହି ସବୁ ଅଛି ନବ।
ତମେ କଣ ପଡୁଥିଲ ଆର୍ଟ୍ସ ନା କଣ ନେଇଥିଲ।
ମୁଁ ସାଇନ୍ସି କରୁଥିଲି।
ସାଇନ୍ସି।
ତୁ ସାଇନ୍ସି ପ୍ଲସ ଥ୍ରୀ ସାଇନ୍ସି ଏବେ ଆଉଥରେ ପ୍ଲସ ଥ୍ରି ସରିଲାଣି ଡିପ୍ଲୋମା ଟା ବି ଆଡମିସନ କରିଦେଇଛି।
ନାଇଁ ଆମ ସାନ ଭାଇ ପଢୁଛି ତ ଏ ଆର୍ଟ୍ସ ପଢୁଛି।
ହଁ।
ଆର୍ଟ୍ସ ପଢୁଛି
ହଁ ଆର୍ଟସ ବି ଅଛନ୍ତି ମୋର ସାଙ୍ଗ ସାଥୀ ଭଲ ଭଲ ଷ୍ଟୁଡେଣ୍ଟ ଅଛନ୍ତି। ତାଙ୍କର ବହିପତ୍ର ସବ ଆଣି ନହେଲେ କଲେକ୍ସନ କରଇଦେବି ପଢିବେ।
ହୁଁ ସେ ହଷ୍ଟେଲରେ ରହୁଛି ମୋ ସାନ ଭାଇ ତ ସେ ପଢାପଢି ଟିକେ ସେଥିପାଇ ସେ ବହି ଟିକେ କହୁଥିଲା ତ ଆର୍ଟ୍ସ ପାଇଁ କଣ ଦରକାର ହଉଛି ଟିକେ
ହଁ ଦେଖିବା ତାହେଲେ ମୁଁ ସାଙ୍ଗସାଥି ଅଛନ୍ତି ଆର୍ଟ୍ସ ସାଙ୍ଗ ଢେରେ କଲେକ୍ସନ କରିଦେବି କୋଉ କୋଉ ବହି ସବୁ ବହି କଲେକ୍ସନ କରିଦେବା ନେବେ ପଢିବେ।
ହୁଁ।
ବାକି ହଁ ପଢାପଢି କରିିକି ଦାୟିତ୍ୱରେ ବହିରା ରଖିବ। ହଜାହଜି କରିବେନି କି ଚିରାଚିରି କରିବେନି ପୁଣି ତାଙ୍କ ପାଖରେ ଦେବାନା ସେମାନେ ପୁଣି ପଢୁଛନ୍ତି କମ୍ପିଟେଟିଭ ସେମାନେ ବି ପଢୁଛନ୍ତି ନା
ହଁ ହଁ ହଁ ସେଇଟା ଆମ ଦାୟିତ୍ୱ ସେଇଟା ଆମେ ଆଣିକି ଯେମତି ଦାୟିତ୍ଵରେ ଆଣିବା ହେମିତି ଦାୟିତ୍ୱରେ ଦେଇ ତ ଆଉ।
କାହିଁକିନା ସବୁ ପିଲା ପଢୁଛନ୍ତି ତାଙ୍କର ବି ସେ ବହିିଗୁଡା ଦରକାର ହୋଉଛି। ଆଉ ଦରକାର ହୋଉଛି ବୋଲି ଆଉ କଣ ମାଗିଲେ ଦେବେନିକି ଗୋଟେ ପିଲା ପଢ଼ିବାକୁ ମାଗିଲେ ଦେବେନି କି ଦେବେ। ଉ ତାଙ୍କ ଦରକାର ହୋଉଚି ତାପରେ ନେବେନା ବହିିଗୁରା ଆଉ ସେ ରଖିଛନ୍ତି ତାଙ୍କର ପୁଣି ପଢା ସାରଲାଣି ନା ସେ ବହଗୁରା ପୁଣି କଣ ପାଇଁ ରଖିଛନ୍ତି। ସେମାନେ ହିଁ ପଢୁଛନ୍ତି।
ହୁଁ।
ଆଉ ଆମର ଏ ବିି ଏଇଠି ଆମେ ଏଇଠି ପଢୁଥିଲୁ ମୋ ପଢା ଏଇଠି ସରିଲାଣି ତିନି ବର୍ଷ ହେଲାଣି ମୁଁ ପୁଣି ବହିଗୁରା ରଖିଛି ନା ନାଇଁ। କାମ ଦୋଉଛି କେତେବେଳେ କେମିତି ଗୋଟେ ଜିନିଷ ଗୋଟେ ଖୋଜିଲା ବେଳକୁ ମିଳୁଛି ବହିର ଗୋଟା ଗୋଟେ ଆଶୀଲା ନ ଆସିଲା।
ଆଉ କୋଉଠି କଣ ପଢୁଥିଲ ତମେ?
ମୁଁ ଆମର ନୟାଗଡ଼ରେ ମୁଁ ହଷ୍ଟେଲରେ ରୁହେ କଲେଜ ଯାଏ ସେଇଠୁ ଆମ ହଷ୍ଟେଲରେ ବସ୍ ବି ଅଛି ବସ ରେ ବି ଆମେ ସବୁ ଯାଉ କଲେଜ।
ବସରେ?
ହୁଁ ଆମର ହେତେବେଳେ ହଷ୍ଟ ସେଇଠୁ ହଷ୍ଟେଲଠୁ ହବ ଏଇ ଚାରି ପାଞ୍ଚ କିଲୋମିଟର ଭଳିଆ ହବ ଆଉ। ପିଲା କିନ୍ତୁ ଗୁଡ଼ାଏ ଯାଆନ୍ତି ତ ହେଥିପାଇଁ ଗୋଟେ ବସ କରାହେଇଯାଏ। ହଷ୍ଟେଲ୍ରରେ ଆମର ଦୁଇଶହ ଭଳିଆ ପିଲା ରହନ୍ତି ଫାଷ୍ଟ ଇୟର୍ ସେକେଣ୍ଡ ଇୟର ପ୍ଲସ୍ ଟୁରେ।
ଆଚ୍ଛା ତା ବସ କରିଦୋଉଚ ସେଥିରେ ଯାଉଛନ୍ତି ଆଉ ସବୁଦିନ ବସ ଟା ଲାଗୁଥିବ ଆଉ।
ହଁ ଆଉ ଅଲଗା ଅଲଗା ପିଲା ଗୋଟେ ଗୋଟେ ଅଛନ୍ତି ସେମାନେ କହିବେ ଆମେ ଭଲ କଲେଜରେ ପଢିବୁ ପଢ ତମର ତମେ ପଢିବ। ତମର ତମେ ତମ। ତମ ଇଏରେ ତୁମେ ଯିବ ତମ ଇଏରେ ତମେ ଆସିବ ତୁମ ନିଜେ ରେସ୍ପନ୍ସରେ ନିଜେ ଯିବ ନିଜେ ଆସିବ।
ହଁ ଯିଏ ଆଉ ଚାହୁଁନଥିବ ଯଦି ମୁଁ ଏଇଠିକି ଯିବି ପଢେଇବାକୁ ମୁଁ ଅଲଗା କୋଉଠି ପ। ତାହେଲେ ତାହା ଖର୍ଚ ସିଏ କରିକି ଯିବ ନା ଆଉ।
ଆଖ ଚାଷ କରିକି ଯିବ ଆଉ ସବୁ ପିଲା ଯୋଉଠି ଅଛନ୍ତି ସାର ସେଇଟା ଦେଖିବେ ନା ଆଉ ଜଣେ ଯୋଉଠି ଯାଉଚି ଆସେଇଟାକୁ ସ ଦେଖିବ ଠିକ୍ ଆଉ।
ନାଁ ଏଇଟା ଆଉ କଣ ସରେ ଦେଖିବି?
ହ ସାର ଙ୍କର ପିଲାଙ୍କୁ ଦେଖିବେ ସେଇଥିପାଇଁ ସାର୍ କହିବେ ନାଇଁ ଏଇଠିକି ଗଲେ ସୁବିଧା ହବ ସବୁପିଲା ଏଇଠିକ ଆସୁଛନ୍ତି ଏଠି ଗଲେ ସୁବିଧା ତମେ ଯଦି କହ ମୁଁ ଅଲଗା କଲେଜ ଯିବି ବୋଲେ ଅଲଗା କଲେଜ ଯିବ। ଆଉ ସାର୍ ମନା କରିପାରିବ ତମ ଯେହେତୁଢିବା ପାଇଁ କହିବ ମୁଁ ଏଠ ପଢିବି ଏଠି ପଢିବିଉ ସାର୍ ତେ ମେ କରିପାରିବି?
ଆଛା।
ହଁ।
ଆଉ ତାହେଲେ ମତେ ଟିକେ ଜଣେଇବ ଆଉ କାଲି ବେଳକୁ ଜଣେଇବ ଟିକେ ବହି କଥା ଟିକେ କ ଣ ହେଲା ଟିକେ ମୋତେ ଜଣେଇବ।
ହଁ।
ଆଉ ତମର ଖାନା ପିନା ସଇଲାଣି?
ହଁ ଖାଇବାପିଆ ସରିଲାଣି ବାରଟା ହେଲାଣି ଆସିଲି ଆଉ।
ଆଗସ ହଁ ଆମର ବି ସରିଲାଣି ମ ଖାଇକି ଟିକେ ଏନାତ ଆଉଥିଲି ଆଜି କାମ ଟିକେ ଜୋରିଆ ଚାଲିଥିଲା ରା କେଇ ଚାଲିଥିଲା ତ ଗାଧୋଇ ପାଧେଇକି ରୋଷେଇବାସ କରିକି ଆମର କାମ ଶେଷ କରିକି ଖାଇକି ଟିକେ ବଇଛି। ମୁ କହିଲି ଏ କ ଲଗେଇଦବା ଟିକେ ପାଣିପାଗ ଟିକେ ଦେଖିଦବା। କଣ ଅଛି ଗାଁ ପଟେ ଟିକେ ବର୍ଷା ଫର୍ଷା ହଉଛି କି ନାଇଁ ତମେ ତ କଣ କହୁଛ ଭରସା ଭରସା ନାହିଁ।
ନା ଏବେ ଗାଁ ରେ ବର୍ଷା ନାହିଁ ଯେ ଲୋକ ଭାରି ଚିନ୍ତାରେ।
ଯିବା ମ ଅମୃତ ପଡିଯିବ ଆଉ କଣ ହବ କି?
ମାଉଟି ପଡିଲୁ ଲସ ଆଉ ଲୋକ ଯୋଉମାନେ ବିଲ ବାଡି ଛଡା ତାଙ୍କର ଆଉ ବେଶୀ ନହିଁ। ଯା ଧାନ ଫାନ ଯଦି ନହବ ଲୋକମାନେ ସେମାନେ ବର୍ଷା ହ ଚଳିବାକୁଣି ହଇରାଣ ହେବେ ଆଉ।
କିଣିକି ଖାଇବୁ ଚାଉଳ ଏବେ ତ ଯାହା ଚାଉଳ କିଣଟା ସରକାର ଦଉଛି ତିନି ମାସ ଥରେ ଗୋଟେ ଗୋଟେ।
ହଁ।
ଏଥର ଖାଇବି ଲୋକ ଆଉ।
ହଁ ଆମର ସିନା ଆମେ ପଇସା ରଖିଛ ହଁ ହେଲାନି କିଣି ଖାଇଦବା ପୁଣି ପ୍ରାୟ ଲୋକ ତ ଗରିବ ଲୋକମାନେ ଚାଷବାସ କରୁ ନା ସେମାନେ ହଇରାଣ ହେବେ।
ଆଉ ସିଏ କଣ କରିବେ ସେ ତ ଖଟିଲେ ଖାଇମତି ହେଲେ ବିଲ ବିଲରୁ ଆଉ। ବିଲରେ ଦରକାରେ।
ଆଉ ସେମାନେ ସଦାବେଳ ଆମ୍ଭ ଭଳିଆ କିଣିକି ଖାଇପାରିବେ କି?
ଆଉ ମୋ ପାଇଁ ଗୋଟେ ଜାଗା ଫାଗା କୋଉଠି ଗୋଟେ ଦେଖୁନ ଭଲ ଜାଗା।
ମାନେ କଣ ଫସଲ ହେଇା କରିବା ପାଇଁ ନା ବିଜନେସ ହେଇା କରିବା ପାଇଁ ନା ଘରେ ମାନେ ନିଜେ ରହିବା ପାଇଁ?
ନାଇଁ କଣ ଗୋଟେ ଅଲଗା କଣ ଗୋଟେ ଦବା ମାନେ ଗୋଟେ ଚଉଡା ଜାଗା ଦେଖିକି ଗୋଟେ ଦେ ଦେଖିବ।
ହଁ ତାହାଲେ ଦେଖିଜିବା। ରୋଡ ସାଇଜ ଯାଗା ରା ହେଲେ ଟିକେ ଅଧିକା ପଇସା। ପଳିବ ଗାଁ ଫା
ନାଇଁ ନାଇଁ ରୋଡ ସାଇଡ ନାଇଁ ଭିତରଆ ହେଲେ ବି ଚଳିବ।
ହଁ ମୁଁ ବି ଗୋଟେ ଥର ସେଇ ବାଣ ସାହି ଯୋଉ କହୁଛି ସେପଟେ ଆମ ଗାଁ ପାଖରେ ବି ଗୋଟେ ଜାଗା ଗୋଟେ ଅଛି ଗୋଟେ ସେ ବି ଦେଖିଛି ଯେ ଦେଖିବା କଣ ହଉ ଜାଗାଟା ଆଣି ରଖି ନାଇଁ ଭାବୁଛି।
ଜଙ୍ଗଲ ଗୋଟେ ଜାଗା ନା ନଦୀ ଫଦୀ ଅଛି ନା କଣ?
ନାଇଁ ନଦୀ ଫଦି ନାଇଁ ମୁଣ୍ଡିଆ ଅଂଶ ଜାଗା ଟା ଲୋକ ବି ରହୁଛନ୍ତି ସେଇଠି ଗୋଟେ ଗାଁ ଟେ ବି ସେଇଟା।
ଆଚ୍ଛା।
ଲୋକ ବି ସେଠି ରହୁଉଛନ୍ତି। ସେଟା ଘର ମାନେ ସେଠି ଘର ବି ଅଛି ଗୋଟେ ଜଣଙ୍କ ଘର ଫ୍ରଣ୍ଟ ଜାଗା ଟା ଆଉ। ଭଲ ଜାଗା ଟା ଭଲ ରେଟ ବି ରଖିଛି ଜାଗା ଟା ର।
କେତେ କଣ କହୁଛନ୍ତି ଏଇ ନେଇ ମିଳିବ?
ଡିସିମିଲି ବେଳେ ମାନେ ଡିସିମିଲି କେତେ ଜାଗା ଟା କେତେ ହବ ମୁଁ କହିପାରିବିନି କିୁନ୍ତୁ ମୁଁ କହୁଛି ସେ ଜାଗାରେ କଣ ହେଇପାରିବ ମାନେ ରୁମ ହେଇପାରିବ। ଚାରି ବଖରା ରୁମ ହେଇକି ବଡ ବଡ ରୁମ ଚାରି ବଖରା ହେଇକି ବରଣ୍ଡା ଗୋଟେ ବାହାରିବ।
ନାଇଁ ଘର ଫର ପାଇଁ କିଛି ମାନେ ଏତି ଏତ ନାଇଁ ଘର ଏଇ
ନା ନାଇଁ ମାନେ ମୁଁ କହୁଛି ତମେ ଜାଣିପାର ଜାଗା ଏତିକି ହେଇଥିବ ବୋଲି। ଘର ରୁମ ଚାରି ବଖରା ହେଇକି ବାରି ଟିକେ ବାହାରିବ ଆଉ ବରଣ୍ଡା ଫରଣ୍ଡା ଟିକେ ହବ ହେଇକି ହବ ମାନେ ଭାବୁଥିବ ଜାଗାରେ କେତିକି ରନ୍ଧା ହେଇଥିବ ଓସାରେ କେତିକି ହେଇଥିବ। ଥିବ ଆଉ।
ଆଚ୍ଛା।
ଆମର ଯୋଉ ଗାଁରେ ଯୋଉ ଅଛି ସ୍କୁଲ ହାଇ ସ୍କୁଲ। ହାଇସ୍କୁଲ ଦିପଟ ସାଇଡ ରେ ଯୋଉ ଲାଗିଛି ଆମର ବଗିଚା ହେଇଛି ମଝିରେ ଯେତିକି ନାହିଁ ଫାଙ୍କା ଟା
ଆଚ୍ଛା।
ଯେଉଁଠି ଗଣେଶ ବସିଛନ୍ତି ଯେଉଁ ମଝି ବାଟଟା।
ହୁଁ।
ସେତିକି ବର୍ଷ। ର ହବ ଜାଗା ସେତିକି ଓଷାର ହେଇକି ଲମ୍ବା ହବ ସେଇ ଗେଟ ଠୁ ଗଣେଶ
ଦିଅ ସେଠିକି ରାସ୍ତା ରାସ୍ତାବା। ତା ଅଛି ନା ନାଇଁ ମାନେ ସେଇ ଜାଗାରେ ଧର କଣ ଗୋଟେ ଲଗେଇବ ଫସଲ ହଉ କି ବ
ହଁ ସେଇଟା ସେଇ ଯୋଉ ଗାଁଟା ନୁହଁ ସେଇ ଗାଁ ସେ ଗାଁ କ ଯୋଉ ରୋଡ ଟା ଯାଇନି।
ହୁଁ।
ସେଇ ରୋଡ଼ ସାଇଟ୍ ରେ ଜାଗାଟା ଭଲ ଜାଗାଟେ। ରୋଡ଼ ସାଇଟିକି ଲାଗିକି ପୁରା ଯିବା ଆସିବା କିଛି ହଁ ଏବେ ସେ ଲଗେଇଛନ୍ତି ସିଏ ଆକାଶିଆ ନା ଶାଗୁଆନ ତାଙ୍କର ଲଗେଇଚନ୍ତି ଏବେ ସେ ତଥାପି ତାଙ୍କ ଟେ ପ ପଇସାପତ୍ର ଟିକେ ଦରକାର୍ ତ ସେଥିପାଇଁ ସେ ଜାଗା ଟା ବିକି ଦେବେ ବୋଲି ବାହାରିଚନ୍ତି ଆଉ।
ଆଉ ବୁଝିବ କାଲି ଯାଇକି ମୁଁ